ହାଲୋ।
ହଁ କୁହ? ହ୍ୟାଲୋ।
କଣ କରୁଛ?
ଏଇ ବସିଛି ଆଉ ବସିଛି।
ଖାଇବା ପିଇବା ଖାଇବା ପିଇବା ସରିଲାଣି?
ହଁ ସରିଲାଣି।
କଣ ଖାଇଲ ଆଜି ଲଞ୍ଚ୍?
ଆଜି ଖାଇଚି ଭାତ ଗରମ ଭାତ ଆଉ ପୋଟଳ ତରକାରୀ ଶାଗ ଭଜା।
ହୁଁ।
ତମେ?
ମୁଁ ଖାଇଲି ଭାତ ଆଉ ସୋୟାବନି ଆଳୁ ତରକାରୀ। ଆଉ ପନିର୍ ତରକାରୀ।
ହଁ ହଁ।
ହୁଁ। ହଉ ଆଜି କଣ ଖରାବରା ତମ ଆଡେ ହଉଚି ନା ନାହିଁ?
ପ୍ରବଳ ଯୋସେ ଖରା ହଉଛି।
ନାଁଇ ଆଜି ଭୁବନେଶରେ କାଇଁ ଆଜି ଏତେ ଖରା ନାଇଁ କାଉଁଳିଆ ଟାଇପ୍ ର ଅଛି।
ଏଠି ବହୁତ୍ ଖରା ହଉଚି କିନ୍ତୁ ବେଶୀ ଗରମ୍ ହୁଏନି। ଚାଲିବ ଆଜି ଗୁଳୁଗୁଳି ଏଠି ହଉନି।
ଟିକେ ଖରା କମିଚି କାହିଁ ନା ରଜ ଆସିଲାଣି ନା ସେଥିପାଇଁ ଖରା ଟିକେ କମିଚି ଉ।
ମୁଁ ସେ ଛାତ ଉପରେ ବସି ପବନ ବି ଦଉଚି ଥଣ୍ଡା ପବନ ଦଉଚି।
ଖରା ହଉଚି ମୁଁ ଯେ ସିଢି ଘରେ ଯୋଉ ଦୁଆରେ ମୁହଁରେ ବସ
ଉ ହୁଁ ଓହୋ। ହଁ ଘରେ ସମସ୍ତେ ଖାଇ ପିଇ ସାରିଲେଣି।
ହଁ ସମସ୍ତେ ଖାଇକି ଶୋଇଲେଣି।
ନାଁଇ ମ।
ଖରାବେଳେ ବି ତମ ସମସ୍ତେ ଶୋଇପଡନ୍ତି?
ହଁ ଶୁଅନ୍ତି ମତେ ଛାଡିଦେଇକି ଆଉ ସବୁ ଶୁଅନ୍ତି।
ହଁ ମୁଁ ତ ଖାଇ ସାରିଲିଣି ଏଇ ସୋଇବାକୁ ଆସିଥିଲି। ନିଦ ତ ମତେ ଜୋରେ ଲାଗିଲାଣି କାଲି ମେଡ଼ିସିନ୍ ଖାଇ ଦେଇଥିଲି ଥଣ୍ଡା ମେଡ଼ିସିନ୍। ଜୋରେ ନିଦ ଲାଗିଲାଣି ବିଛଣା ରେ ପଡୁ ପଡୁ ମତେ ନି ନିଦ ଆସିଯିବ ପୁରା।
ହୁଁ ମେଡ଼ିସିନ୍ ଖାଇଲା ପରେ ନିଦ ନିଦ ଲାଗେ।
ହଁ ସେଟା ଟା ଆମର ଲିଭୋସେଟ୍ରିଜିନ୍ ଟା ନିଦ ଲାଗିବ ଖାଇଲେ।
ହୁଁ। ମୁଁ ତ ସେଥିଲାଗି ମୋ ଦେହ ଖରାପ୍ ଥିଲେ ମୁଁ କଲେଜ୍ ଗଲେ ମେଡ଼ିସିନ୍ ଖାଇକି ଯାଏନା। ଯେତେ ଦେହ ଖରାପ ଥାଉ ମୁଁ ଆସିଲେ ଜାଇକି ଘରେ ଖାଇବି କାହିଁକି ନା ସେଠି ଏମିତିରେ ବି ନିଦ ଲାଗିବ ଶୀତ ଦିନରେ ନିଦ ଲାଗିବ।
ହଁ।
ଶୀତ ଦିନେ ଖାଲି ନିଦ ଲାଗୁଥିବ ଇଆଡ଼େ ଥଣ୍ଡାକୁ ଇଆଡେ ନିଦ ଲାଗୁଥିବ। ଭାରି ଚିଡ଼ି ଚିଡା ଲାଗୁଥିବ ଖାଲି ଢୁଳେଇକି ପଡୁଥିବି।
ହଁ ବା ପଢିବା ପାଇଁ ଆଉ ଇଛା ହବନି ନିଦ ଲାଗିଲେ ଅଳସୁଆ ଅଳସୁଆ ଲାଗିବ।
ଉଁ ସେଥିଲାଗି ମୁଁ ମେଡ଼ିସିନ ଖାଇକି ଯାଏନା ଆସିକି ଘରେ ଖାଇବି। ଖାଇକି ମେଡିସିନ ଖାଇକି ପଡିଯିବି। ଥକି ଯାଇଥିବି ନା ସକାଳୁ ଖାଉନି ପଳଉଚି। ତାପରେ ଖରା ବେଳକୁ ରୁଟି ଭଜା ଯାହା ନେଇଥିବି ଯଦି ନେଇନଥିବି ବିସ୍ ସ୍କୁଟ ଯଦି କିଣିଥିବି ଖାଇବି ନହଲେ ନାଇଁ। ସେମତି ଆସିଲେ ଘରେ ଖାଇବି।
ନା ଖାଇବା ପିଇବା ଠିକ କରିବ ନହେଲେ ଖରା ଦିନ ନା। ଦେହ ଖରାପ ହେଇଯିବ ବ୍ୟାଗରେ ଟିଫିନ ନେଇକି ରଖିଥ। ଭୋକ ଗଲେ ଖାଇବ।
ହୁଁ ଦେଖିବା କଣ କରିବା। ଏବେ କଲେଜ ଖୋଲିଯିବ ଖରା ଜୁଲାଇ ମାସ ତାଗୁ ନଗଲା ପର୍ଯ୍ୟନ୍ତ ଖରା ଛାଡ଼ିବନି।
ଆ ରଜ ପରେ ବା କଲେଜ ଖୋଲିବ।
ହଁ।
ହୁଁ। କମ ପ୍ଲସ ଟୁ କରୁଛ ନା ପ୍ଲସ ଥ୍ରୀ କରୁଛ?
ନର୍ସିଂ କରୁଛି।
ନର୍ସିଂ କୋଉ କଲେଜ୍?
ଚୁପ୍ ରହି ପାରୁନୁ? କୁହ?
ନର୍ସିଂ କୋଉ କଲେଜ?
ନର୍ସିଂ ଏଇ ଆମ ପାଖ କଲେଜେ।
ତମେ କଣ ଏନେ ଏମ୍ ନା ଜିଏ ନେମ୍ କରୁଛ?
ନା ମୋର ବିଏସି ହେଇ ଯାଇଥିଲା ମୁଁ ବିଏସି କଲିନି ଘରେ ଟିକେ ଅସ କି ସେଥିଲାଗି ଜିଏନେମ କରୁଛି।
ନାଇଁ ତମର ସାଇନ୍ସ ଥିଲାତ ଅଷ୍ଟ୍ରମ।
ହଁ।
ସାଇନ୍ସି ଥିଲା ତ ବିଏସି କରିଦେଇଥାନ୍ତ।
ଘରେ ଟିକେ ଅସୁବିଧା ହେଲା ତାପରେ ଏବେ ବି ବହୁତ ଅସୁବିଧା ହଉଛି ପାଠ ପଢିବା ବହୁତ ହଇରାଣ କରୁଛନ୍ତି।
ଆଉ ଜିଏନେମ ତ କରୁଛ ନା? ଜିଏନମ୍ କରିପାରୁଛ ବିଏଶି କରିଥିଲେ ଅସୁବିଧା କଣ?
ଜିଏନେମ ଟା ତିନି ବର୍ଷ ଅଛି ସରିଗଲେ ଚିନ୍ତା ଜୀବ ଉଁ।
ଓହୋ ବି ଏ ସି ଟା ଆମର ଚାରି ବର୍ଷ ହେଇଯାଉଛି ନା?
ହୁଁ ତାପରେ ବିଏସି ଓଜେଇ ଦେଇଥିଲି ଥିଲି ସେତେକାଳୁ ମୋର ଜିଏନେମ ଆସିକି ଅଧା ପାଠ ପଢା ସ ମାନେ ଅଧା ଅଧି ସରିବା ଉପରେ ହେଲାଣି ମୁଁ ପୁଣି ବି ଏସିକି ଯିବି। ତାପରେ ଘରେ ସଦାବେଳେ ଅସାନ୍ତି। ସେଥିଲାଗି ବିରକ୍ତି ଲାଗିଲା ମୁଁ କହିଲି ନାଇଁ ନାଇଁ ମୋର ଏଇ ପାଠ ଘରଟା ଦି ତିନି ବର୍ଷ ଆଗେ କମ ମ୍ପ୍ଲି ଟି ହେଇଯାଉ।
ସଦାବେଳେ ଗୋଟେ ଧମ ଧମକ ଦଉଛନ୍ତି ଆମେ ପଢେଇ ପାରିବୁନୁ ଇଏ କରିପାରିବୁନୁ।
ଅଁ ହଁ। ଫାମିଲି ପ୍ରୋବ୍ଲେମ୍ ଆଉ ଯିନମ କଉ ୟଏର ହେଲା ତମର
ମ ଏଇଠି ଫାଷ୍ଟ ସରିବ ସରି କି ସେକେଣ୍ଡରେ ହବ ମାନେ ଗୋଟେ ବର୍ଷ ଅଲରେଡି ହେଇସାରିଲାଣି ସରିଲାଣି ଗୋଟେ ବର୍ଷ ନର୍ସିଂ ରେ ତ ଲେଟରେ ନା
ନା ନର୍ସିଂରେ ଲେଟରେ କୋଉଠି ତ ଗୋଟେ ତମେ କୋଉ ଇୟର ଆଡମିସନ କହିଲ
ଆର ବର୍ଷ ମାନେ ଦୁଇହଜାର ପଚିଶ
ଓ ହ ପଚିଶ ରୁ ତ ଛବିଶ ଗୋଟେ ବର୍ଷ ମାନେ ତମର ଫାଷ୍ଟ ଇୟର୍ ଏକ୍ଜାମ ଦେଇସାରିଛ
ନାଁ ଦେଇନି ଏଣ୍ଟରନାଲ ଦବୁ ଏବେ ଜୁନ ଜୁଲାଇ ରେ ଇଣ୍ଟରନାଲ ଦବୁ କଲେଜ ଖୋଲୀଲା ପରେ ଡିସେମ୍ବରରେ ଯାଇକି ଏକ୍ଜାମ୍ ଅଛି ଫାଇନାଲ୍ ଏକ୍ଜାମ୍।
ତମର ଫାଷ୍ଟ ଇୟର ଟୋଟାଲ୍ ଏକ୍ଜାମ ଦେଇନ। ହୁଁ। ହାଲୋ ମୁଁ କହିଲି ଫାଷ୍ଟ ଇୟର ଟୋଟାଲ ଏକ୍ଜାମ ଦେଇନ।
ନା
ଓହୋ ଇଣ୍ଟରନାଲ ବି ହେଇନି ତମର ଏଇ ଯାଏ।
ନାଁ।
ହଁ ହେଇନି ଆଉ ତ ତମର ସେଠେ ଫାଷ୍ଟ ଇୟର ତମକୁ ତମେ ହଉଛ ଫାଷ୍ଟ ଇୟର ହେଲା ସେକେଣ୍ଡ ଇୟର ହେଇନି। ତମ ଏଜାମ ସରିଲା ପରେ ଯାଇକି ତାଙ୍କର
ଆମର ସେକେଣ୍ଡ ଇୟର୍ ପଢ଼ା ହବ ତା ସହିତ ଫାଷ୍ଟ ଇୟର ଏଜାମ ଦେବ।
ସେକେଣ୍ଡିୟର ପଢା ହବ। ଓହୋ ତମେ ଏଜାମ ଏବେ ତ ତମର ସେ ଫାଷ୍ଟ ଫାଷ୍ଟଇୟର ଏବେ ବହି କଣ୍ଟିନ୍ୟୁ ଚାଲିଥିବ। ଡିସେମ୍ବର ଆସିଲା ବେଳକୁ ତମର ଆଉ ଏଜାମ ସରିଯିବ ଡିସେମ୍ବର ହେଇଯାଏ। ଡିସେମ୍ବର କୁ ଏକ୍ଜାମ ହୁଏ। ତାପରେ ଜାନୁଆରୀ ଠାରୁ ତମର ବୋଧେ ପଢା ହବ ଆଉ। ମୁଁ ହୁଁ ହୁଁ ମୋର ସେକେଣ୍ଡଇର ସେକେଣ୍ଡୟର ମୋର। ଆମର ଏଇ ଫାଷ୍ଟୟର ଏଜା ହଁ ମୁଁ ନର୍ସିଂ କରୁଛି। ହଁ ମୋର ଏଇ ତ ଜିଅନୋମି ସେକେଣ୍ଡଇର ଆଉ। ସେକେଣ୍ଡରେ ଆମର ଏକ୍ଜାମ ଇଣ୍ଟରନାଲ ବି ସରିଲାଣି ଏକ୍ଜାମ ହବ ଆମର।
ଫାଷ୍ଟ ଇୟର ଟା ଟିକେ ଲେଟ୍ ହୁଏ ସେକେଣ୍ଡ ଇୟଠୁ ପୁରା କଣ ଠିକଠାକ୍ ହବ ଆଉ।
ହୁଁ ହୁଁ।
ଛୁଆଟିକେ ଲେଟରେ ଆସନ୍ତି ନା।
ହଁ ତଥାପି ଆମର ଜୁନିୟର ମାନେ ସବୁ ଶୀଘ୍ର ପଳେଇ ଆସିଥିଲେ। ତାଙ୍କର ସବୁ ତ ପଢା ଅଧା ଅଧି ହେଇ ସାରିବଣି।
ହୁଁ। ତମ ସେ ସେକଣ୍ଡିୟର ଏକ୍ଜାମ ସଇଲାଣି?
ନାଇଁ ସେକେଣ୍ଡିଇୟର ଚାଲିଛି। ବା କଣ୍ଟିନ୍ୟୁ ଚାଲିଛି ଡିସେମ୍ବର ଆଡକୁ ଏକ୍ଜାମ ହବ।
ହୁଁ।
ଏକ୍ଜାମ ତ ଗୋଟେ ଗୋଟେ ଇୟରେ ବାହାରେ ନା ଫାଷ୍ଟ ଇୟର ସେକେଣ୍ଡି ଇୟର ଥାଡ଼ ଇୟର। ବିଏସି ଏନମ୍ ମେ ଗୋଟେଇ ମାସରେ ବାହାରେ।
ଫାଷ୍ଟରେ ମୋର କିଛି ବ୍ୟାକ୍ ଲେଗେଲେନି।
ନାଇଁ ନାଇଁ ମୋର ତ ବ୍ୟାକ୍ ଲାଗିନି।
ମୁଁ ଭଗବାନଙ୍କୁ ଡାକୁଛି, ମୋର ବି ନ ଡାକୁ, ମୋର ବି ନ ଲାଗୁ।
ଉହୁଁ ପାଠ ପଢାପଢି କର।
ପାଠ ଟା ମୁଁ ପଢୁଛି ମୋ ପାଠର ଯଦି ଧଜା ଉଡିଗଲା ସଇଲା।
ଘରେ କଣ ତମ ଜଏଣ୍ଟ ଫ୍ୟାମିଲି?
ହଁ, ସେ ଫାମିଲିର କୌଣସି ମୂଲ୍ୟ ନାହିଁ। ଏତେ ବଡ ଫ୍ୟାମିଲି ହେଇକି କୌଣସି ମୂଲ୍ୟ ନାହିଁ। ତା ଅପେକ୍ଷା ଆଉ ଟିଏ ଛୋଟ ଫ୍ୟାମିଲିରେ ରହିବା ବହୁତ ବେଟର। ନିଜେ କାମ କରିକି ବରଙ୍କ ପାଠ ପଢିବ ବାଧିବନି। ଗୋଟେ ଏତେ ବଡ ଫ୍ୟାମିଲିରେ ରହିକି ଯୋଉଠି କିଏ ସପୋର୍ଟ ନଁ କରିବେ
ତମ ବାପା, ମାଁ, ସପୋର୍ଟ କରୁନାହାନ୍ତି?
ମତେ ଦଉଛନ୍ତି ଉଁ ବାପାଙ୍କର ବାପା ଅପରେସନ ହେଇଛନ୍ତି ତ ଯାଆ ବାପା କହୁଥିଲେ କି, ଗୋଟେ ବର୍ଷ ଗ୍ୟାପ୍ ନେଇଯା। ଏବେ ଗୋଟେ ବର୍ଷ ପଡେନି, ପ୍ଲସ ଟୁ ତ ସରିଲା, ଆଉ ଗୋଟେ ବର୍ଷ ଗ୍ୟାପ୍ ନେଇଯା। ଅଛି ଅବି ଗ୍ୟାପ୍ ନେଇଛି କମ୍ପ୍ୟୁଟର ଫମ୍ପ୍ୟୁଟର କରୁଚନ୍ତି, କମ୍ପ୍ୟୁଟର ଆଉ ତାପ୍ ପୁରା ଆର ବର୍ଷଠୁ ଦୁଇ ଛୁଆ ବିଶରେ ଏବେ କହୁଥିଲା, ଆଡମିସନ୍ କରିବାକୁ କେଇ? ଚବିଶରେ ଆଡମିସନ୍ କରିଦେଇଥାନ୍ତି ଆରାମସେ ପଢିଥାନ୍ତୁ ନହେଲେ ଦୁଇ ବସତ୍ ତେଇଶରେ ଆଡ଼ମିସନ୍ କରିଥାନ୍ତି ଗୋଟେ ବର୍ଷ ଗ୍ୟାପ୍ , ମୁଁ ଟିକେ ପଇସା ପତ୍ର ଟିକେ ପ୍ରାବ୍ଲେମ୍ ହଉଛି, ଅପରେସନ୍ ହେଇଯାଇଥିଲି ତ, ସେଥିଲାଗି ଘରେ ବସିଗଲେ ମେଳା ଟାଇମରେ ଅପରେସନ୍ ହେଇଗଲେ। ତାଙ୍କର ଅଧିକ ଭଲ ଖାଇବା ପିଇବା ଆଉ କରିପାରିଲିନି, ବସି ପାରିଲିନି, ଉଠି ପାଇଲିନି, ଆଗେ ଦେହ ଟା ଦେଖିବେ ନା। ସେଥିଲାଗି ରହିଗଲେ ତ ଆଉ କଣ କରିବୁ। ଆଉ ଦାଦା ଯାଉଥିଲେ, ସେ ମ୍ୟାରେଜ କରିସାଇଲେ ତାପରେ ମ୍ୟାରେଜ କରି ସାଇଲା ପରେ ତ ଯାହା ହୁଏ ତମେ ଜାଣିଥିବ, ଆଉ କନ୍ କହିବି।
ଛାଡ କଣ ହବ, ଯାହା ଥିବ ହବର ଥିବ ହବ ଆଉ। ତମେ ପାଠ ପଢା। ମନ ଦେଇକି ଏତେ କଷ୍ଟ କରୁଛ ମାନେ ପାଠ ମନେ ଦେଇକି ପଢ, ଯେମତି ପାଟ ମନ ଲାଗିବ।
ଚାଲିଛି ବହୁତ କଷ୍ଟ କରୁଛି। କଲେଜରେ ଯେତେ ବି ଏକ୍ଜାମ ହଉଛି ଇଣ୍ଟରନାଲ କହିକି ଟେଷ୍ଟ୍ ଏକ୍ଜାମ ସବୁ କରୁଛନ୍ତ।
ଭୁବନେଶ୍ୱର ପଳେଇ ଆସୁନ କିଛି ଗୋଟେ ଜବ୍ କରିକି? ନହେଲେ କରିବ।
ଡିଷ୍ଟାନ୍ସରେ ସେମାନେ ମନା କରୁଛନ୍ତି।
କୋଉ ଜାଗା କହିଲ?
ଯାଜପୁର।
ଓହୋ।
ମନା କରୁଚନ୍ତି କହୁଛନ୍ତି ଛୁଆ ସେଠି ରହିକି ଫେଲ ହେଇଯାଉଛନ୍ତି। ଆଉ ତୁମେ ଡିଷ୍ଟାନ୍ସରେ କରିକି ପାସ୍ କରିଯିବ।
ହଁ ସେଇଟା ବି ସତ କଥା। ରେଗୁଲାର ଗଲେ ଜାଣିବ ସବୁ କାମ ସବୁ ପାଠପଢା, କ୍ଲିିନିକାଲି ଡ୍ୟୁଟି ତମର ପଡିଲାଣି?
ହଁ କ୍ଲିିନିକାଲି ଡ୍ୟୁଟି ସଇଲାନି। କଲେନିି ମାସେ କଲେ ବନ୍ଦ କରିଦେଲେ ସିଏ ମାସେ ଯୋଉ ଦେଢ ମାସ ବି କଲେ ତା ଦେହରେ ଖାଲି ଛୁଟି ଛୁଟିରେ ଅଧା ଦିନ ଗଲା। ମାନେ କହିବାକୁ ଗଲେ ଆମେ ଗୋଟେ ମାସ ବି ପୁର କମ୍ପ୍ଲିଟଲି ଯାଇନୁ। ‌
ହୁଁ ସେଠି ତ କିଛି ଜାଣି
ଡ୍ୟୁଟି ହେଲେ ତାଦେହରେ ଖାଲି ଛୁଟି। ଆମେ ଗଲାବେଳକୁ ଫାଷ୍ଟ ବି ଏସ୍ ସି ଛୁଆ ଆମ ଆଗରୁ ଗଲେ। ସେମାନେ ଗଲେ ଜାନୁଆରୀ ଉ ପନ୍ଦରରେ ନା ଫେବୃୟାରୀ ପନ୍ଦର ଆମେ ଗଲୁ ଫେବୃୟାରୀ ପଚିଶରେ। ତାପରେ ସେୟା ସେମାନେ ଗଲାବେଳକୁ କେହି ଛୁଆ ନଥିଲେ ସେମାନେ ଆରାମସେ କାମ ଫାମ ସବୁ ପୁରା ପନ୍ଦର କୋଡ଼ିଏ ଦିନ ଭିତରେ ଶିଖିଗଲେ।
ହୁଁ।
ସେ ଗଲା ପରେ ଆମେ ଗଲା ବେଳକୁ ସେମାନେ ଆମ ଆଗୁରୁ ପଳେଇଲେ। ଆଉ ଅଲଗା କଲେଜ ଛୁଆ ବି ଆସୁ ଥିଲେ ସିଏ ଆମରି କେବଳ କଲେଜଟା ଯାଇଥିଲେ। ସେ କହିଲେ ସେମାନେ କାମ ଶିଖି ଶିଖି ଗଲେ ଶିଖିଗଲା ପରେ ଆମେ ଯେତେବେଳେ ଯ